ହ୍ୟାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀନ୍
ଭାଇ କେମିତି ଅଛନ୍ତି?
ଭଲ ଅଛି ଭାଇ ଭଲ ଅଛି।
ହୁଁ -ହୁଁ।
ଆପଣଙ୍କ ବ୍ୟାଗ୍ରାଉଣ୍ଡ ସାଉଣ୍ଡ କଣ ଗୋଟେ ଶୁଭା ହଉଛି ମାନେ କିିକ କି କିିକ କି କ ପବ
ହଁ ଟିକେ ବାହାରେ ଅଛି ନା। ବାହାରେ ଅଛି ତ ତ ତ ସେଇ ଆ ଆବାଜ ଆସୁଥିବ ଆଉ। ଆଉ କଣ କରୁଛନ୍ତି?
ହୁଁ ବସିଛି ଆଉ କଣ କରିବା?
ଆଉ ଆଜି କେମିତି ଅଛନ୍ତି କଣ ଖାଇଛନ୍ତି?
ହଁ ଭଲ ଅଛି ଖାଇଛି ଆଜି ଅ-ନଏ-ଡାଲମା ଆଉ ହଉଛି ରୁଟି।
ଆଉ କଣ କୁହନ୍ତୁ, ଆପଣଙ୍କ ଖବର କଣ କୁହନ୍ତୁ, ଘରେ କେମିତି ସବୁ ଅଛନ୍ତି? ଆପଣ କେମିତି ଅଛନ୍ତି?
ଘରେ ସବୁ ଭଲ ମୁଁ ବି ଭଲ ଅଛି ଘରେ ବି ସେମତି କହନ୍ତିିନି ମେଡିସିନରେ ଭଗବାନଙ୍କ ଆଶ୍ରୀବାଦରେ ସବୁ ଠିକ ଠାକ ଚାଲିଛି। ଆପଣଙ୍କର ଘର ଟା କୋଉଠି ଆଜ୍ଞା?
ଆମ ଘର ହଉଛି ଟାଙ୍ଗି କଟକ ଟାଙ୍ଗି।
ମାନେ ପପର ଟାଙ୍ଗି ନା ଅଲଗା କୋଉ ଗାଁ?
ନା ଟାଙ୍ଗି।
ପୁରା ମାନେ ଯୋଉ ଡ୍ରିମ୍ସ ପାଖା ପାଖି ନାଇଁ?
ହୁଁ ହୁଁ ଡ୍ରିମ୍ସ ପାଖାପାଖି ଗୋଟେ ଘର ଅଛି ଆଉଟା ପଇଗୁଆଁ ଅଛି, ପଇଗୁଆଁ ରେ ଘର ଅଛି।
ସେଇଟା ତ ମାନେ ଡ୍ରିମ୍ସ କି ଯିବା ଆସିବା ବାଟ ସେ ବାଟେ ଯିବା ଆସିବା କର?
ହୁଁ ହୁଁ ହୁଁ ଆଜ୍ଞା।
ଆଜ୍ଞା ଆପଣ କଣ କରନ୍ତି?
ମୁଁ ପୂଜାପୁଜି କରେ।
ଓହୋ ମାନେ ମନ୍ଦିରରେ?
ଆଜ୍ଞା ଆଜ୍ଞା।
କୋଉ ଠାକୁରଙ୍କୁ ପୂଜା କର?
ମୁଁ ଜଗନ୍ନାଥଙ୍କୁ କରେ।
ସବୁ ତ ଜଗତର ପିତା ଯିଏ ସିଏ ଜଗତର ନାଥ ସିଏ ଆ ଆଉ ମୁଁ ବି ତାଙ୍କୁ ବହୁତ ଭଲ ମାନେ ମାନେବି ତାଙ୍କୁ। ମାନେ ତାଙ୍କ ବିନା ତ କିଛି ଗତି ନାହିଁ ଆଉ।
ଆଜ୍ଞା ଆଜ୍ଞା। ରଖିଲେ ସିଏ ମାରିବ କିଏ ଜଗନ୍ନାଥ ଜଗତର ନାଥ ଜଗନ୍ନାଥ ମହା ତାଙ୍କରି ବିନା ପତର ହଲିବନି, ସିଏ ହଉଛନ୍ତି ମେନ୍।
କଥା ନାଇଁ କରି କରା ତ ଏ ସେଇ ତା ବିନୁ କିଛି ଅନ୍ୟ ଗତି ନାଇଁ।
ହୁଁ।
ଜଗତ ର ପିତା ସିଏ ଆଉ ହେଇ ତାଙ୍କର ଏବେଇ ରିସେଣ୍ଟଲି କଥାରେ ନାଇଁ ବାହାଘର ତାଙ୍କର ଯାଇଥିଲି ଦର୍ଶନ କରିକି ବି ଆସିଲି ବହୁତ ଭଲ ଲାଗିଲା।
ଆଜ୍ଞା।
ଏତେ ଲୋକ ଆସିଲେ କୁଆଡୁ, ମୁଁ ଏତେ ଭିଡରେ ମନ୍ଦିର ଭିତରେ କେମିତି
ପୁରୀ ଯାଇଥିଲେ?
ଜଗନ୍ନାଥଙ୍କ ବାହାଘରରେ ତାଙ୍କର
ମୁଁ କହିଲି ହଁ ଯେ ପୁରୀ ଯାଇଥିଲେ ରୁକ୍ମଣୀ ବାହାଘର ରୁକ୍ମଣୀ ଆଉ କଣ ପୁରୀ ଯାଇ
ଆଜ୍ଞା ମୁଁ ଯ ଯାଇଥିଲି ଜଗନ୍ନାଥଙ୍କ ପାଖରେ ପ୍ରସାଦ ବଣ୍ଟନ ଚା ତାକୁ ବି ଗ୍ରହଣ କଲି। ଲୁଗା ଫୁଗା ମାନେ କୁହନ୍ତିନି ପୁରା ଶାନ୍ତି।
ଆଜ୍ଞା?
ଏକ ପ୍ରକାର ଶାନ୍ତି ଥିଲା କାହିଁକିନା ମୋ ଜୀବନ କାଳ ଭିତରେ ମୁଁ କେବେ ମନ୍ଦିର ଭିତରେ ଏତେ ସମୟ ର ସେଦିନ ପୁରା ଗୋଟେ ରାତି ରହି ବାହାଘର ଦେଖିଲି। ଏତେ ଲୋକ ବି କେବେ ମନ୍ଦିର ଭିତରେ ବି ଦେଖିନି, ଏତେ ଭିଡ। ମାନେ ସେଦିନ ପୁରା ଗୋଟେ ଅଲଗା ପ୍ରକାର ସ୍ପିରିଟ କହନ୍ତିନି ମାନେ ଅଲଗା ପ୍ରକାର ଲାଗୁଥିଲା।
ହଁ ହଁ।
ଆଉ ଦେବସ୍ଥାନ ପୁନିଅକୁୁ ଯାଉଛନ୍ତି ନା ନାଇଁ?
ଦେବସ୍ନାନ ପୂର୍ଣ୍ଣିମା କୁ ନା ମୋର ତ ଏଇଠି ଦେବସ୍ନାନ ପୂର୍ଣି ଆଉ ଯିବି କୁଆଡେ?
ଆଜ୍ଞା ଆଜ୍ଞା ଆପଣ ମନ୍ଦିର ଟା କୋଉଠି ସେଇଠି ଆପଣଙ୍କ ଘର କତିରେ
ମୋ ଘର ମୋ ଘର ପାଖରେ ନୁହେଁ କୋଡିଏ କିଲୋମିଟର ଆଉ।
ଓ କୋଉ ଜାଗରେ କରୁଛନ୍ତି ପୂଜା?
ଏଇଟା ଚଉଦ୍ୱାର ର ବ ଚାର ବାଟିଆ।
ଚଉଦାର ଆ ହଁ ଚା ଶୁଣିଚି ଚଉଦ୍ୱାର ବି ଯାଇଚି ଚା ଶୁଣିଚି ଯା ଆଉ।
ହୁଁ ହୁଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାପା ମା ଭାଇ।
ଆଜ୍ଞା।
ଆଜ୍ଞ
ଆପଣ ଆମ ଘରେ ଜଏଣ୍ଟ ଫାମିଲି ଆମେ ଉଁ ବାପା ହେଲେ ତିନି ଭାଇ ଆମେ ମେ ସବୁ ମିଶିକି ଆଉ ବ ବାପା ବାପା ତିନି ଭାଇ ତିନି ମା ଆମେ ପାଞ୍ଚ ପୁଅ ଭାଇ ହଁ ତାପରେ ଭାଉଜ ଏମିତି ସବୁ ମିଶି ସବ ପନ୍ଦର ଷୋଳ ଜଣ ସ ସତର ଜଣ ଭଳିଆ ଅଛୁ ଆଉ।
ଆପଣ ଭାଇବ୍ରେସନ ହଉଚି ମୋବାଇଲ ଟା ଆପଣ ଚାର୍ଟିଂ କରୁଛନ୍ତି କି?
ମେସେଜ ଆସୁଚି କଣ କହିବ ଏଇ ଗ୍ରୁପ ମେସେଜ୍ ସବୁ ଆସୁଚି ଏଇ ଟାଇମ୍ ରେ। କାହିଁକିନା ସବୁ ଜେଷ୍ଠ ପୁନେଇଁ ପାଇଁ ସବୁ ଚାଲିଚି ଆଉ।
ହୁଁ ହୁଁ।
ଆଜ୍ଞା ଆଜ୍ଞା।
ସେଇଟାକୁ ଟିକେ ଅଫ୍ କରିଦିଅନ୍ତୁ।
ହଁ ହଁ ଅଫ କରିଦେଲେ ଆଉ କିଛି
କୁହନ୍ତୁ।
ଆଉ ଆପଣଙ୍କର କିଛି କୁହନ୍ତିନି ହୁଁ ଖିଆପିଆ କରିଚି ଯବେ ଆରାମସେ ବସିଚି ଛାତ ଉପରେ
ହଁ ହଁ ଆଜ୍ଞା ଆଜ୍ଞା।
ଆଉ କଣ କହ ଠାକୁରଙ୍କୁ ମାନେ ପୂଜା କରିବାକୁ କେବେ ମାନେ ପୁରା ସକାଳୁ ଯାଆନ୍ତି କରି
ଭାରିବ ଛଟା ବଳେେ ଭାରିବ
ଆଜ୍ଞା ହେଠି ଆପଣ ଏକା କରୁଚନ୍ତି ନା ଆପଣ ସାଥି ବି ଅଛନ୍ତି କି ଆହୁରି
ନାଇ ଏକୁଟିଆ ଅଛି ଆଉ ଜଣେ ନନା ଅଛନ୍ତି ସେ ବୟସ୍କ ଲୋକ ସେ ଆମ ଖାସ୍ କରି କିଛି ଦେଖା ଯାଉ ନାହିଁ ସିଏ
ଆଜ୍ଞା ଆଜ୍ଞା।
ଆଜ୍ଞା। ସେତେ ମାନେ ଉଁ ଇଏ ନୁହନ୍ତି ମାନେ ଆକ୍ଟୀଭ ନାହାନ୍ତି ସେ
ଖାଲି ଠାକୁର ପୂଜା କର ନା ଯବ୍ କିଛି ଅଲଗା କିଛି କରନ୍ତି ନା ଖାଲି
ଖାଲି ପୂଜା ଫୁଜି ଆମର ଲାଇନ ହେଉ ଖାଲି ପୂଜା ପୁଜି। ଯଦି ଏ ଲାଇନ ରେ ପଶିଯିବୁ ପଚେଯିବୁ ଗଲା ଆମ ଆଉ କଣ କହିଲେ?
ମୁଁ କହିଲି ସେଇ ମାନେ ସେଇ ଗୋଟେ ମନ୍ଦିର ରଖିଚନ୍ତି ନା ଆଉ କିଛି ମନ୍ଦିର?
ହୁଁ ନା ସେଇ ଗୋଟାଏ ମନ୍ଦର। ଆମର ବି ଜଗନ୍ନାଥ ମନ୍ଦିର ସେଠି ଏଠି ପୁଣି ଅଛି ଶିବ ମନ୍ଦିର ବିମଳା ମନ୍ଦିର ର ଲ ଶ୍ରୀ ମନ୍ଦିର ଆଉ ହଉଛି ମଙ୍ଗଳା ମନ୍ଦିର ହନୁମାନ ମନ୍ଦିର ହଁ ବଡ ମନ୍ଦିର।
ରେ ମୁଁ କହିଲି ନାଇଁ ଆପଣ ଯୋଉଟା କହିଲେ ପୁରା ବଡ ମନ୍ଦିର ଅଛି ଯାହା ହଉ ଆପଣ ଜଣେ ମାନେ କହନ୍ତିନି ଭ ଭଗବାନଙ୍କର ସେବା ତ ସମସ୍ତଙ୍କୁ ମିଳେନା ଭାଗ୍ୟରେ। ଆପଣଙ୍କ ଭଗବାନଙ୍କ ସେବା କରୁଛନ୍ତି କେତେ ପୁଣ୍ୟ ଅର୍ଜନ କରୁଛନ୍ତି ସେଇଟା ପୁରା ମାନେ ହୁଁ ମାନେ କୁହନ୍ତିନି ଶାନ୍ତି ଗୋଟେ ପ୍ରକାରର।
ଆଜ୍ଞା ଆଜ୍ଞା।
ଆପଣ କେବେଠାରୁ ଏ ମାନେ ଏ ପୂଜା ପୂଜି ଆରମ୍ଭ କଲେଣି
ମୁଁ ଆଜିକୁ ଏଗାର ବର୍ଷରୁ ଆରମ୍ଭ କରଛି ବୟସରୁ ମୁଁ ମୋ ନିଜ ବୟସ
ଏଗାର ବର୍ଷରୁ ଆରମ୍ଭ ହେଇଛି। ମୁଁ କହିଲି ଏଗାର ବୟସରୁ ମୁଁ ଆରମ୍ଭ କରିଛି ପୂଜା ପୂଜି
ଆଜ୍ଞା ଆଜ୍ଞା।
ଏଗାର ବର୍ଷ କଷ୍ଟ କଣ କର୍ମ ମାନେ କଷ୍ଟ କଣ ମଣିଷ ର୍ଷର ମୁଁ ଶିଖି ଯାଇଛି ଆହୁରି ଆଗୁକୁ ଆହୁରି ଆଗୁକୁ ଶିଖିବି ବି କି ଆଉ ନା ଭଗବାନ କଣ କର୍ମ କଲେ ଭଗବାନ ଆସିବେ ନା ଆଉ। କର୍ମ ନ କଲେ କଣ ଭଗବାନ ଦେଇ ଦେବେ ଖାଇବାକୁ।
ଭଗବାନ ତ କହିଚନ୍ତି କର୍ମ କରିଚାଲ କହାନ୍ତିଁନି କର୍ମରେ ମତେ ଖୋଜ କର୍ମ
ହୁଁ ହଁ ସେ ମାନେ ତମକୁ ଯ ତୁମେ ଯଦି କର୍ମ ନକରି ହବ ହବ ଗୋଟେ ଦେଖ ହାତ ତୁମ ହାତ ଅଛି ଯଦି ତୁମେ ପାଟିପାଖକୁ ପାଟିପାଖକୁ ନେଲେ ସିନା ଖାଇବ। ଆଗ କଁ ନା ମୁଁ ପାଟି ପାଖକୁ ନେବିନି କେମିତି ହବ ପାଟି ପାଖୁକୁ ହା ତ ନେଲେ ସିନା ଆଁ ଉଁ ପାଟି ଖାଇବ। ଆଉ ପାଟିିବା ସାଧାରଣ କହିବ ନାଇଁ ମୁଁ ଠାକୁର ଆଉ ମତେ ଖୋଇଦେବି। ହବକି ଠାକୁରଙ୍କ ହାତ ଅଛି ଯେ ଡାଇରେକ୍ଟ ପାଟି ଭିତରକୁ ଆଗେ
ଯାହାହେଲେ ତ ଯାଇଁ କର୍ମ ନ କଲେ ଦି ମୁଁ ମିଳୁନି ଆଉ କଣ ଖାଲି ବସିଲେ କଥାରେ ନାହିଁ ଖାଲି ବସିଲେ ନଈ ବାଲି ସରେ ଆଉ
ହୁଁ ହୁଁ ହୁଁ ମାଇ ସେ କହିବ କଥାରେ ପଇଲେ ତ କେତେ ବାହାରିବ କଣ
ହଁ ବୋହୁତ କ
ହୋଉ। ଅ ସିଷ୍ଟମ୍ ଆଉ କୁହନ୍ତୁ ଆପଣ ଖାଇସାଇଲେଣି ନା ଖାଇନାହାନ୍ତି?
ହଁ ଖିଆ ପିଆ ହେଇଚି ରୁଟି ସିମେଇ
ଆଜ୍ଞା
ଆଜ୍ଞା।
ଆଉ କଁ କୁହନ୍ତୁ ଆପଣ ପଢାପଢି କଣ?
ପଢାପଢି ସାରି ଏବେ ପ୍ଲସ ଥ୍ରୀ ସ ସରି ସାରି ମୁଁ ଏବେ। ଫ୍ଲିପକାର୍ଟ ରେ ଜବ୍ କରୁଚି କାମ ସେଇଠି ଆଉ।
ଫ୍ଲିପକାଡ ମାନେ ଫ୍ଲିପକାଡ ରେ କେତେ ଟଙ୍କା ଇନକମ୍ ହେଇଯାଉଚି ମାସକୁ। ସୁକୁ
ଏ ମୁଁ ସାଲାରି ବେସିସ୍ ରେ ରହିଛି ସାଲାରି ମୋର ରହୁଛି ହଁ।
କେତେ ଦେଉଛନ୍ତି।
ବାର ହଜାର ଟଙ୍କା ଘର ପାଖରେ ଅଛି ପୁରା।
ଆଜ୍ଞା ଆଜ୍ଞା ଭଲ ଭଲ ଭଲ। ଅ କ କମ୍ପ୍ୟୁଟର କାମ ହୋଉଥିବ ନା। ବିଲିଙ୍ଗ ଫିଲିଙ୍ଗ କାମ ଆଉ। ବିଲିଙ୍ଗି କାମ ବୋଧେ।
ନାଇଁ ବିଲିଙ୍ଗି ନୁହେଁ ଅଲଗା ସବୁରୋ ଡାଟା ଏଣ୍ଟ୍ରି କାମ ରହୁଛି। ବିଲିଙ୍ଗି ବି ରହୁଛି ସବୁ ରହୁଛି ତା ଦିହରେ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା। ଆଉ କଣ କୁହନ୍ତୁ।
ଆଉ ଆପଣ ମାନେ ଆମର ଅସୁରେଶ୍ଵର।
ଅସୁରେଶ୍ଵର କୋଉ ଜାଗା।
ରାଣୀପଡ଼ା।
ରାଣୀପଡ଼ା ମାନେ ଜିଲ୍ଲା କଣ ଆପଣଙ୍କର।
କଟକ। ଅସୁରେଶ୍ୱର ସାଲେପୁର ଆଗକୁ ଆପଣ ଯୋଉ ନିସନ୍ କହିଲେ ଆଗକୁ ଯୋଉ ଅସୁରେଶ୍ୱର।
ହଁ ହଁ।
ଆମର ଦାଣ୍ଡ ଯାତ୍ରା ଫେମସ୍।
ତ ଯୋଉ ସୌମ୍ୟରଞ୍ଜନ କୁ ଜାଣିଚ ସୌମ୍ୟରଞ୍ଜନ ବେସ୍।
ଆଜ୍ଞା ଆଜ୍ଞା ଆଜ୍ଞା।
ଉହୁଁ ସାରଳା ମନ୍ଦିରକୁ ଯାଉଥୁବେ ଆପଣ ନା।
ହଁ ହଁ ମାଆଙ୍କ ଦର୍ଶନ କରିବା ନିହାତି।
ସାରଳା ମା। ମୁଁ ତ ପୂଜାପୂଜି କରୁଛି ସାରଳା ମାଆଙ୍କୁ ପୂଜା କରୁଛି।
ସେପଟେ ଜଗା ହେଲେ ବାପା ମା ହେଲେ ନାଇ ମାଆ ସରଳା ରହିଲେ ଜଗତରେ ରାଣୀ ସେ।
ହୁଁ ଜଗତର ରାଣୀ। ଯିଏ ସାରଳା ସିଏ ତ ଜଗନ୍ନାଥ ଆଉ କଣ।
ହୁଁ ଏକାଦଶ ଦିନ ସେ ବେଶ ନିୟନ୍ତି ଜଗନ୍ନାଥ ବେଶ।
ହଉ ଭାଇ ମୁଁ ରଖୁଛି ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ହଉ ପ୍ରଭୁ ଭଲରେ ରଖନ୍ତୁ।
ଆଜ୍ଞା ଜଗନ୍ନାଥ ଆଶୀର୍ବାଦ ଆପଣ ବି ଆଶୀର୍ବାଦ କରନ୍ତୁ। ତମେ ଭଲରେ ଥାଅ ରହୁଛି, ଆଜ୍ଞା ନମସ୍କାର ଜୟ ଶ୍ରୀ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।